ହାଲୋ?
ହଁ।
ଆଉ କଣ ଖବର ଘରେ?
କଣ ଖବର ଏଠି ସବୁ ଖାଇକି ଉଠିକି ଘରକୁ ଗଲେ ମୁଁ ଏଇଠି ବାହାରେ ଖାଇକି ଆସି ବସିଚି ଆଉ।
ଓହୋ। ଆଉ ରଥଯାତ୍ରା ବୁଲି ଯିବାର କିଛି ଅଛି?
ରଥଯାତ୍ରା ଦେଖିବା ଏମତି ସାଙ୍ଗସାଥି ଏମତି କଥା ହେଇଥିଲୁ ତ ଯିବୁ ବୋଲି। ଦେଖ କୋହୁଚି ସେଇ ଟାଇମରେ ଦେଖ।
ହୋଉ ଆଉ ମୋର ବି ଯିବାର ଅଛି ମୋ ସାଙ୍ଗମାନେ ସବୁ ଅଛନ୍ତି ମିଶାମିଶି କରିକି ଯିବୁ ଆଉ।
ହଁ।
ଆଉ ଚାଲୁନ ଯଦି ଆମେ ଯିବା ତା ପୂର୍ବରୁ ଟିକେ ରଥଯାତ୍ରା ବିଷୟରେ କଥା ହେଇଯିବା।
ହଁ କୋହୁନ କଣ?
ତମେ ତମେ ଯାହା ଜାଣିଚ ତମେ କିଛି କହିବ, ମୁଁ ଯାହା ଜାଣିଚି ମୁଁ କହିବି।
ହଁ ରଥଯାତ୍ରା ବିଷୟରେ ତ କହିଲେ ସରିିବନି।
ହଁ ହେଇଟା ବି ସତ କଥା ଆମ ଆମ ମହା ପ୍ରଭୁ ଜଗନ୍ନାଥଙ୍କର ଲୀଳା ସେମିତିକା ପା। ମୁଁ ଗୋଟେ କଥା କହିବି ତମେ ଶୁଣିବ? ଥରେ କଣ ହେଇଚି କହିଲ କଲ୍ ମୁଁ ମୁଁ କୋହୁଚି ତମେ ଶୁଣ। କଣ ହେଇଚି କହିଲ ଅଁ-ମାନେ ହଁ ମାନେ ଝଡ ତୋଫାନ କା ଉଷା ଦିନ ନା ତି ଝଡ ତୋଫାନ ପ୍ବଳର ଜୋରେ ହେଇଥିଲା। ତ ସେଇ ସମୟକୁ ଅ ମହାପ୍ର ଭୁ ଜଗନ୍ନାଥ ଯୋଉ ପତକାଟା ଥାଏ ସେ ପତକାଟାଟା ତଳେ ପଡ଼ିଗଲା। ତାପରେ ବି ଏଇଟା କଣ ତଳେ ପଡିଗଲା ଗୋଟେ ସବୁଦିନ ପତକା ଯାଇକି ଚେଞ୍ଜ କରାହୁଏ ନା ତ ଏଇଟା ଗୋ ଗୋଟେ ଅଶୁଭ ବୋଲି ମାନ୍ୟତା ଦିଆଯାଏ କିଏ ଯାଇକି କରିବ ପତକା ମାନେ ବୋଲି ସମସ୍ତଙ୍କ ଭିତରେ କଥାବାର୍ତ୍ତା ଚାଲିଲା। ତ ସମସ୍ତେ ମନାକଲେ କାହିଁକିନା ଏଇଟା ତ ବର୍ଷା ଦିନ ତାପରେ ପାଦ ସିଉଳି ଖସିବାର ସମ୍ଭାବନା ଅଧିକ ଥିଲା ତାପରେ ଉଚ୍ଚତା ମନ୍ଦିରର ଉଚ୍ଚତା ତମେ ଜା-ଜାଣିଥିବ ପୁରୀ ଜଗନ୍ନାଥ ମନ୍ଦିକ-ମନ୍ଦିରର ତ ସମସ୍ତେ ମନ୍ ନା କଲେ କିନ୍ତୁ ସେଇ ଭିତରୁ ଜଣେ ଲୋକଟି ଥିଲା ସିଏ କଣ କହିଲା ଜଗନ୍ନାଥ୍ ଥଙ୍କର ସବୁଠୁ ବଡ ଭକ୍ତ ମାନେ ଜଗନ୍ନାଥଙ୍କର ତ ଅ-ମାନେ ତମେ ଯାହା କହିବ ପ୍ରଭୁ ଜଗନ୍ନାଥଙ୍କ ପାଇଁ ସେ ସେୟା କରିବାକୁ ରାଜି ଅଛନ୍ତି। ତ ସେଥିପାଇଁ ସିଏ ବାହାରି-ମାନେ ଏ-ଚଢିଲେ ଉପରକୁ ପତକା ଧରିକି ମାନେ
ବୋହୁତୁ ଉ-ମାନେ ଆମ ସତ ତାହା ଥିଲା ତାପରେ ବି ପତକା ମାନେ ପୋତିିବାର ଇଛା ବି ଥିଲା ସେ ଆଗ୍ରହଟା ତାଙ୍କ ମନରେ ଥିଲା ତ ସେମିତି ଚଢି ଚଢି ତା ଉପରକୁ ଗଲେ ତ ଅଧା ବାଟରେ ପହଞ୍ଚିଲି ତାଙ୍କର କଣ ହେଲା ଗୋଡ ଖସି-ସିଗଲା ତ ସେଇ ସମୟରେ ମହା ପ୍ରଭୁ ସ୍ଵୟଂ ଜଗନ୍ନାଥ ତାଙ୍କର ଦି ହାତରେ ତାଙ୍କୁ ଧରିଲେ ମାନେ ସେ ଏଟା ନିଜେ ଅନୁଭୂତି କଲେ କି ମତେ କିଏ ଗୋଟେ ଧରୁଚି ତାପରେ ଜଗନ୍ନାଥ ମହାପ୍ରଭୁ ଆସି ସେ ନିଜେ ବି ଦେଖାଦେଲେ ତାଙ୍କୁ ତାପରେ ସେ ତାଙ୍କ ସାହାଯ୍ୟ କରିି କି ଇ-ସିଏ ପୁଣ୍-ଯାଇକି ଛା-ଉପରେ ମନ୍ଦିରର ପୁରା ଉପରେ ପହଞ୍ଚିଲେ ତାପରେ ପତକା ଆଟା ପୋତିଲେ ତାପରେ ଏଥିରୁ ଯାଣିଚ କଣ ହେଲା? ଆମର ଏବେ ଯୋଉ ଅଛନ୍ତି ଯୋଉ ଏବେ ଦାଣ୍ଡ ପହଁରା ଯିଏ କରୁନାହାନ୍ତି ସେ ତ ରାଜା ମାନେ ତା ତା ସାଙ୍ଗକୁ ହଁ ଯିଏ ବି ଏବେ ହଁ ଯ ଏବେ ଏବେ ବି ସେଇ ପ୍ରଥାଟା ଅଛି କି ଏଇ ମାନେ ଏଇ ବିଷୟରେ ଲୋକ ହି ଯାଇକି ପତକା ପୋତିବେ ଉପରେ ସବୁଦିନ ପରିବର୍ତ୍ତନ ହଉଛି ନା। ତ ସେଥିରୁ ସେ ମହାପ୍ରଭୁ ତାଙ୍କୁ ଆଶୀର୍ବାଦ କଲେ କି ତମେ ଯେହେତୁ ତ ଆଜି ଏମିତିକା ପରିସ୍ଥିତିରେ ମଧ୍ୟ ମାନେ ବହୁତ ଭୟାବହ ପରିସ୍ଥିତି ଥିଲା ନା ତ ନିଜ ମୂର୍ତ୍ତିକୁୁ ଖାତିର ନକରି ମଧ୍ୟ ଯେହେତୁ ତମେ
ଯାଇ ମୋ ମୋ ଶ୍ରୀମନ୍ଦିର ଉପରେ ପତକା ପୋତିଚ ତେଣୁ ମୁଁ ତମକୁ ଆଶୀର୍ବାଦ ଦଉଚି ତମ ବଂଶର ଲୋକମାନେ ହିଁ ଯାଇକି ପତାକା ପୋ ତିବେ, ଆଉ କୌଣସି ଲୋକ ଯଦି ପତାକା ମାନେ ପୋତିଲା ତାହେଲେ ମୁଁ ତାକୁ ମାନେ ଏତେ ବି ଫଳ ମାନେ ଭଲ ହବ ଗୋଟେ ମାନେ ଆଶୀର୍ବାଦ ଏବେ ଦେଖୁନ ଯେତେବେଳେ ବି ସବୁ ପତ କା ପୋତୁଛନ୍ତି କି ଜଣେ ପୋତୁଛନ୍ତି
ହଁ। ଘରେ ବି କୁହନ୍ତି ମାନେ ପତକା ସବୁଦିନ ସେ ମାନେ ବଦଳେଇଆ କୁ ପଡିବ ଆଜି ମନଙ୍କର ଗୋଟେ ପତକା ଲଗା ହେଇଥିଲା ସେ ପତକାକୁ ସେଇ ଦିନ ସନ୍ଧ୍ୟା ବେଳେ ତା ପରଦିନ ସନ୍ଧ୍ୟା ବେଳେ କଢା ହେଇକି ପୁଣି ଆଉ ଗୋ ନୂଆ ପତକା ଲଗା ହବ।
ଓହୋ।
ସବୁବେଳେ ଆଉ ଯୋଉ ଦିନ ବି ଗୋ ମନକର ତମେ ଯଦି ଭୁଲିଗଲ ସେ ବଂଶର ଯେଦି ଲୋକ ଭୁଲି ଯିବେ ମନେକର ସେ ପତକା ଲଗେଇବା ଗୋଟ ଗୋଟେ ଦିନ ଭୁଲିଯିବେ ତାହେଲେ କହୁଚନ୍ତି ବାର ବର୍ଷ ଏମତି ମନ୍ଦିର ବନ୍ଦ ହେଇକି ରହିବ ଯଦି ଗୋଟେ ଦିନ ପତକା ଲଗେଇବା ଭୁଲି
ତାପରେ ବି ଜଗନ୍ନାଥ ମନ୍ଦିର ଏବେ ସବୁ ପରମ୍ପରା ଭାରତରେ ବିଭିନ୍ନ ପ୍ରକାର ରାଜା ମାନେ ଥିଲେ ନା ବିଭିନ୍ନ ବଂଶ ବି ଥିଲେ ତ ଜଗନ୍ନାଥ ମନ୍ଦିରରେ ଯାହା ବିି ସବୁ ପରମ୍ପରା ସବୁ ଗଙ୍ଗ ବଂ ଶ ରୁ ଆରମ୍ଭ ହୋଇଥିଲା।
ହୁଁ। ନାଇଁ ମାନେ ଏବେ ବି ମାନେ ଏମତି ଦେଖିଲେ ସମସ୍ତେ କହୁଛନ୍ତି ମନେକର ମନ୍ଦ ଦେଖ ସେଠି ଉଁ ଜଗନ୍ନାଥ ମନ୍ଦିରରେ କଣ ଗୋଟେ ହଉଛି ଶ୍ରୀମନ୍ଦିର ତା ପାଖରେ ଏମିତି ଦିଟା ମନ୍ଦିର ଲାଗିକି ଅଛି ନା। ଗୋଟେ ଉଚ୍ଚା ପୁରା ଉଚ୍ଚା ଠାକୁରଙ୍କ ମନ୍ଦିର, ତାପରେ ଆଉ ଦିଟା ଅଛି। ସେ ତା ଚାରି ପାଖରେ ବି ଏମତି ଅଧିକ ମନ୍ଦିର ଅଛି ତମେ ଦେଖିବ କେତେବେଳେ ମାନେ ଗୋଟେ ଶ୍ରୀମନ୍ଦିରର ଗୋଟେ ପତାକା ଆଉ ଅନ୍ୟ ସବୁ ପତକା ଉ ଯଦି ତମେ ଦେଖିବ ମନେକର ଉଁ ଆଉ ବାହାର ସବୁ ପତକା କଣ ଉତ୍ତର ଦିଗ ପଟକୁ ଏଇଟି ମାନେ ପୂର୍ବ ଦିଗ ପଟକୁ ବୁଲିକି ଉଡୁଚି ମାନେ ପବନଟା ସେପଟୁ ଆସୁଛି। ତ ପତକାଟା କଁ କରିବ ତାର ବିପରୀତ ଦିଗରେ ହିଁ ଉଡିବ। ସେପଟକୁ ହିଁ ଉଡିବ ମାନ ପବନଟା ସେ ଉମ୍ ସେ ମାନେ ପତକା ପଟକୁ ଅଛି ନା।
ହୁଁ।
ଟା ବି ପବନ ଦିଗକୁ ହିଁ ଉଡିବ ଏବେ ବି କହୁଛନ୍ତି ଯେମତି ଶ୍ରୀମନ୍ଦିର
ମାନେ ମ ହଁ ମନେଙ୍କର ତ ମନେକର ପବନ ଟା ପୂର୍ବ ଦିଗ ଆଡେ ବହୁଛି, ତାହେଲେ ପ ତକା ପଶ୍ଚିମ ଦିଗ ଆଡେ ଉଡିବ।
ଏପଟକୁ ହିଁ ଉଡିବ କେମତି କହୁଛନ୍ତି ଏବେ
ଆଉ ୟାର କିଛି ମାନେ ଏଁ ବୈଜ୍ଞାନିକ କାରଣ ବି କିଛି ନାହିଁ, ନା ଏଇଟା ଗୋଟେ ମାନେ ମହାପ୍ରଭୁଙ୍କର ଲୀଳା?
ଏଇଟା ହୋଉଛି ଠାକୁରଙ୍କ ଲୀଳା ନା ଆଉ ଠାକୁର ଯାଇଥାନ୍ତି।
ଠାକୁରଙ୍କର ଲୀଳା ସବୁ।
ହଁ ଆଉ ବୈଜ୍ଞାନିକ କହିପାରିବ କେମିତି ଠାକୁର ମାନେ ଆମେ ଏମିତି କରିଥିଲୁ। ପବନ ଟା ଏପଟୁ ହଉଛି ପତକା ବି ସେପଟକୁ ଗଡିବ ବୈଜ୍ଞାନିକ ଅନୁସାରେ କଣ ଯୋଉପଟୁ ପବନ ଟା ହବ ସେପଟ ପଟକୁ ହିଁ ପ ପତକା ଟା ବହିବ ମନେଙ୍କର ପୂର୍ବ ଦିଗରୁ ପବନ ହୋଉଚି ପୁ ପୂର୍ବ ଦିଗ ସେପଟକୁ ହିଁ ପ ପତକାଟା ବୋହିବ। ଆଉ ଶ୍ରୀମନ୍ଦିର ତ ଓଲଟା ନା। ମାନେ ପୂର୍ବ ଦିଗରେ ପବନ ହେଲା ମାନେ ସେ ପୂର୍ବ ଦିଗ ପଟକୁ ହିଁ ପତକାଟା ଉଡୁଚି।
ଓହୋ।
ଟୁ କହୁଛନ୍ତି ଟା କେମିତି ବୋଲି ଭଲ ଲାଗେ ମାନେ ମନ୍ଦିର ସେଟ ସବୁ ଶୁଣିଲେ
ହଁ। ରଥଯାତ୍ରା ହବ ତାପରେ ତାଙ୍କ ମାଉସୀ ଘରକୁ ଯିବେ ସେଇଠି କେତେ ଦିନ ରୁହନ୍ତି?
ହ ତାଙ୍କ ମାଉସୀ ପାଖରେ ସେମିତି ଦଶ ଦିନ ନା କେତେ ଦିନ ରୁହନ୍ତି? ସେଇଠି ରୁହନ୍ତି ତାପରେ ତାଙ୍କ ମାଉସୀଙ୍କ ପାଖରେ ଯେମିତି ରହନ୍ତି କେତେଦିନିଆ ଆ ଆସିଲା ବେଳେ ସବୁ ଦେବାଦେବୀ ତାଙ୍କୁ ସାଙ୍ଗରେ ଧରିକି ଆସନ୍ତି, ତାପରେ ବାଟରେ ଆସିଲା ବେଳକୁ ବି କୁହନ୍ତି ଲକ୍ଷ୍ମୀ ଜଗନ୍ନାଥଙ୍କର କଳି ହୁଏ। ସତରେ ହୁଏ ତାପରେ ଠାକୁର ଯୋଉ ଭଗ ସବୁ ଆଣିଥିବେ ସେ ରାସ୍ତାରେ ଏମିତି ପକେଇକି ଆସିଥିବେ। ଠାକୁର ସବୁ ମାନେ ସବୁ ଭୂତ ପ୍ରେତ ମାନେ ଆସିକି ସବୁ ସେଗୁଡା ଖାଆନ୍ତି ଭୋଗ। ସାଧ ଗୁଡାକ ଠାକୁର ସେଠି ଡରିକି ଆସନ୍ତି।
ତାପରେ ବି ମହାପ୍ରଭୁ ଜଗନ୍ନାଥଙ୍କର ଲୀଳା ସମସ୍ତେ ଦେଖିପାରିବେ, ଜାତି ଧର୍ମ ବର୍ଣ୍ଣ ଆମର ଯେମିତି କିି ସବୁ ହଁ ଆମର ଗାଁ ଗହଳିରେ ଏଇଠି ଛୁଆ ଛୁଆ ଭେଦଭାବ ରହୁଛି ନା କିନ୍ତୁ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଏ ସବୁ କିଛି ନଥାଏ ତମେ ଛୁଆ ଛୁଆ ଧନୀ କରିବ କିଛି ବି ନଥାଏ, ସମସ୍ତେ ଯାଇକି ଦେଖିପାରିବେ।
ହୁଁ ସମସ୍ତେ କିନ୍ତୁ ମନ୍ଦିର ଭିତରକୁ କେବଳ କହୁଛନ୍ତି ହିନ୍ଦୁ ଲୋକ ମାନଙ୍କୁ ହିଁ ପ୍ରବେଶ କରାଯାଇ। ଆଉ ବାକି ଏ ଯ ମୁସଲିମ ହୋଉ ତାପରେ ଏଠି କହୁଛନ୍ତି ଯୋଉ ପ୍ରଜାତି ହୋଉ ସେମାନଙ୍କୁ ଟିକେ ନିବାରଣ ରହୁଚି। କାରଣ ରହୁଛି କିନ୍ତୁ ହିନ୍ଦୁ ଲୋକ ମାନଙ୍କୁ ଭିତରକୁ ଯିବାକୁ ଅନୁମତିଚି
ଓହୋ ଆଉ କୌଣସି ଲୋକ ଯାଇପାରିବେନ।
ନା। ମାନେ ବାହାରୁ ଏଇଠି ମାନେଙ୍କର ବାହାରୁ ଆସିଲା ଆମେରିକ ରୁ ଆସିଲା ଏଠି। ଆ ଅଧିକାଂଶ ଦେଖିବ ପୁରୀ ମନ୍ଦିର ତମେ କେ ବୁଲୁ ଲଥିବ ଦେଖିବ ମୁଁ ଖା ଫରେନର ଗୁଡାକ ବୁଥିବେମରିକା ଲୋକ ଗୁଡା ବୁବେ ରୁିଆ ର ଲୋକ ଗୁଡା ଥିବ।
ଓ ହୋ।
ଦେଖିଛ କେତେବେଳେ ମୁଁ କହିଲି ଏମିତି କେତେବେଳେ ବୁିଲା ବେ ଦେଖିଚ ମାନେ ଆମେରିକା ଲୋକ ଗୁଡ ବୁଥିବ ଆ ଫରେନର ଲୋକ ଗୁଡା ନା ମୁଁ ଦେଖିଛି ଯିବ ମାନେ ଦିଇଥର ଆମେ କିଲା ବେଳେ ଏଇଠି ଦିଇଥର ତିନିଥର ଦୁଇଥର ଯାଇଚୁ। ଯେତେବେଳେ ବି ଯାଇଚି ଦେଖିଚି ଅଧିକାଂଶ ଫରେଣ ରୋଡା ବୁଲଥେ ସାଇଡରେ ପୁରୀ ମନ୍ଦିର ପାଖରେ।
ତାପରେ ବି ରଥଯାତ୍ରା ବିଶ୍ଵ ପ୍ରସିଦ୍ଧ ତାପରେ ବି ରଥଯାତ୍ରା ବିଶ୍ଵ ପ୍ରସିଦ୍ଧ ହବା ପରେ ମାନେ ବିଭିନ୍ନ ପ୍ରକାର ଆମ ଦେଶ ତ ଭାରତରେ ହୋଉଚି ତା ବ୍ୟତୀତ ମାନେ ଲଣ୍ଡନ ନିୁୟର୍କ ତା ତାପରେ ଏମିତି ମସ୍କୋ ଏମିତି ସବୁ ଅଛି ସହର ମାନେ ସବୁ ମହାଦେଶର ସହର ଗୁଡିକ ଅଛି ଯୋଉଠି କିି ବହୁତମ ଧୁମଧାମରେ ବି ପାଳନ ହଉଛି ରଥ ଜା ଯାତ୍ରା।
ହଁ ସେଟ ଆଉ ନାଁ କୁହନ୍ତି ବିଶ୍ଵ ପ୍ରସିଦ୍ଧ କି? ଏମିତି ପୁରୀରେ ବ ମାନେ ଜଗନ୍ନାଥ ଧାମରେ ଏତେ ବଡ ଆକାର ହଉଛି।
ହଁ ଆଉ। ମାନେ ରଥ ଯାଙ୍କ ରଥ ତିନିଟା ଆଙ୍କ ରୁ ତାଳ ଧ୍ୱଜ ତାପରେ ଦେବ ଦଳନ।
ନନ୍ଦି ଘୋଷ।
ହଁ ଦର୍ପ ଦଳନ। ଏଇଟା ସବୁ ବାହାରିଲା ବେଳେ ଗଜପତି ମହାରାଜ ଛେରା ବହରା କରନ୍ତି ନା।
ହୁଁ କେବଳ ଜଗନ୍ନାଥଙ୍କର ରଥକୁ ହିଁ ସେ ଛେରା ପ ହଁ ରା କରିବେ।
ଓ ଜଗନ୍ନାଥଙ୍କର ରଥ ହଉଛି ନନ୍ଦିଘୋଷ।
ହଁ।
ଆଉ ବଳଭଦ୍ରଙ୍ଗର?
ଅ ବଳଭଦ୍ରଙ୍କର ହଉଛି ବା ତାଳ ଦ୍ରପଦଳ ନ।
ନାଇଁ ବଳଭଦ୍ରଙ୍ଗର ହଉଛି ତାଳ ଧ୍ୱଜ ଆଉ ମାତା ସୁଭଦ୍ରାଙ୍କର ହଉଛି ଦର୍ପ ଦଳନ। ବା ତାକୁ ଦେ ବ ଦଳନ ବି କୁହାଯାଏ। ହଁ ଆଉ ଜାଣିଛ? ମହାପ୍ରଭୁ ଜଗନ୍ନାଥଙ୍କର ରଥ ଯୋଉ ନନ୍ଦିଘୋଷ ତାର ଉଚ୍ଚତା ହଉଛି ପଇଁଚାଳିଶ ଫୁଟ।
ହଁ ତ ସବୁଠୁ ସବୁଠୁ ଯାହା ହଉଛି ଜଗନ୍ନାଥଙ୍କର ରଥର
ହଁ ତାପରେ ବଳଭଦ୍ରଙ୍କର ତାଳ ଧୂଜ ତାଙ୍କର ବି ଚଉରାଳିଶ ତାଙ୍କର ଚଉରାଳିଶ ଫୁଟ। ଆଉ ହଁ। ଆଉ ମାତା ସୁଭଦ୍ରାଙ୍କର ତେୟାଳିଶ ଫୁଟ। ହଁ ତାପରେ ତିନିଟାଙ୍କର ଥର ଉଚ୍ଚତାରେ ଯେମିତି ପାର୍ଥକ୍ୟ ଥାଏ ସେମିତି ତିନିଟା ରାମଙ୍କର ଥର ଚକରେ ବି ମଧ୍ୟ ପାର୍ଥକ୍ୟ ଥାଏ। ଯେମିତି କିି ନନ୍ଦିଘୋଷ ରଥରେ ଷୋହଳ ଟା ତାଳ ଧ୍ୱଜରେ ଚଉଦ ଟା। ତାପରେ ମାତା ସୁଭଦ୍ରାଙ୍କର ତତ୍ପ ଦଳନ ର ଥରେ ବାରଟା।
ହଁ ଦି ଦିଟା ପାର୍ଥକ ରହିଛି ଆଉ। ବଡ ଠାକୁର ନା। ହଁ ହଉ। ଆଉ କଣ କରୁଛ କି ତମେ ଏବେ? ତମେ ମୁଁ ବୋଉୋ ଡାକିଲ ତ ମୁଁ ଟିକେ ଶୁଣିକି ଆସିବି ଆଉ। । ହ୍ୟାଲୋ। ହ୍ୟାଲୋ।